ହଁ ମ୍ୟାଡ଼ାମ୍ କୁହନ୍ତୁ?
ହଁ କଁ କରୁଥିଲେ?
ନାଇଁ ଏଇ ଘରେ ଥିଲି ଆଉ ପିଲାମାନେ ଥିଲେ ପାଖରେ ପିଲାମାନଙ୍କ ପାଖରେ ଥିଲି ଆଉ।
ଆଚ୍ଛା। ଆଉ କଣ କେମିତି ବାଗଟା କେମିତି କଁ ବଦଳିଲାଣି ନା ଖରା ହଉଚି?
ହଁ ଖରା ଏତେ ନାଇଁ ବର୍ଷା ପାଗ ଥିଲା କାଲି ଟିକେ ବର୍ଷା ହେଇଥିଲା। ଆଉ ଆଜି ସେମିତି ଟିକେ କୋହଲା କୋହଲା ପାଗ ଅଛି ବେଶୀ ଖରା ନାହିଁ।
ଆଉ ନ୍ୟୁଜ୍ କହୁଚି କଣ ମୌସୁମୀ ଆସିଲାଣି ଓଡିଶା ଛୁଇଁଲାଣି?
ଓଡିଶା ଛୁଇଁଲାଣି ହବ ବୋଧେ ଆଉ ଦିନେ ଦି ଦିନରେ ଆଉ। ମୌସୁମୀ ବର୍ଷାଟା ଆଉ।
ହଁ ଏଇଥିପାଇଁ ଟିକେ ପାଗ କୋହଲା ଅଛି ଆଜି ଖରାଟାବି ଏତେ ଟେମ୍ପଚର ନାଇଁ।
ହେ ରଜଟା ଟିକେ ପାଗ ଟିକେ ଟିକେ କୋହଲା ରଖିଲେ ଭଲ ଲାଗନ୍ତା କାଇହିଁକିତ ପା ରଉନି ଆଉ।
ଆଉ କଣ କେମତି ଆପଣଙ୍କର ରଜ ପ୍ଲାନ୍ ସବୁ କଣ କୁଆଡ଼େ ଯିବେ?
ରଜର ପ୍ଲାନ୍ କଣ କାଲି ବାରି ଅଛି ନନଭେଜ୍ ବାରି।
ହଁ କାଲି ଗୋଟେ ଦିନ ଆଜ୍ଞା।
ରବିବାରତ ଅଛି ଚିନ୍ତା କରୁଥିଲି। କଣ କେମିତି ମଟନ୍ ଫୁଟନ୍ ଆଣିଲେ ଏଇ ପିଲାମାନେ ସବୁ ଅଛନ୍ତି ଖୁସି ହୁଅନ୍ତେ
ଆଚ୍ଛା।
ଆଉ କଁ?
ଆଉ କୁଆଡ଼େ ଯିବାର ଯିବି ଅଛି ନା ନାଇଁ?
ତ ଆଉତ ଦିଦିନି ମନ୍ଦିର ବାରି ଆଉ ସେଦିନ ସବୁ ମନ୍ଦିର ଫନ୍ଦିର ଯାଇ ବୁଲିବ ଆଉ।
ହଁ ଏଇ ସଂକ୍ରାନ୍ତି ଦିନ ବୋଧେ ପ୍ଲାନିଂ କରିଥିବେ କୁଆଡ଼େ ଯିବା ପାଇଁ ଆଉ।
ହଁ ଆଉ କାଲିତ ଆଇଁଷ ବାରି। ଘରେ ଆଇଁଷ ଫାଇଁସ କରି ଖାଇବି ଆଉ।
ହଁ ଆଉ ଆପଣଙ୍କ ସପଟେ ରଜ କଣ କେମିତି ପାଳନ କରନ୍ତିକି ଆଁ ଯେମିତି ଦୋଳି ଲାଗିଲା କି ଏବେ ସବୁ ଗାଁ ମାନଙ୍କରେବି ଭଲ ମହୋତ୍ସବ ଭଳିଆ କରୁଚନ୍ତି। ଆଉ ସେମିତି ପାଖ ଆଖରେ ଆପଣ ସେପଟେ କଣ ସେମିତି ସେଲିବ୍ରେସନ ହୁଏ?
ହଁ ଆମର ଏଠି ସବୁ ଆସୁଚନ୍ତି ଟି ହିରୋ ଷ୍ଟାର୍ ସବୁ ଆସୁଚନ୍ତି ହିରୋ ସବୁ ଏଠି ରଜ ମଉଜ ହଉଚି ଆଉ ଗାଁର ପିଲା ସବୁ ପାର୍ଟିସିପେଟ କରୁଚନ୍ତି ସେଥିରେ
ହଁ ହଁ।
ନାଚ ଗୀତ କରିବେ ବୋଲି ଆଗରୁ ବିରାତ ମାନେ ପୁରା ପ୍ରାକ୍ଟିସ୍ କରିକି ଅଛନ୍ତି। ଆଉ ସେଠି ବଡ଼ ଧରଣର ଷ୍ଟେଜ୍ ପ୍ରୋଗ୍ରାମ। ଦୋଳି ପଟା ଦୋଳି ଲାଗୁଚି ଆଉ ସେ ଦଉଡ଼ିରେ ଦୋଳି ଲାଗୁଚି ଛୋଟ ପିଲା ଝୁଲିବା ପାଇଁ ଭଲ ବକ୍ସ ଭଳିଆ କରିକିରି ଦୋଳି କରୁଚନ୍ତି। ସେ ସବୁବି ଲାଗୁଚି।
ଏମିତି ଆପଣଙ୍କ ଗାଁରେ ଏମିତି ଗୋଟଏ ଜାଗାରେ ହଉଚିନା ଆଉ ଅଲଗା ଅଲଗା ଜାଗାରେବି ହଉଚି?
ନାଇଁ ଅଲଗା ଅଲଗା ଜାଗାରେ ହଉଚି ସାଲେପୁରରେ ହଉଚି ଏଠି ନିଶ୍ଚି କହିଲେ ହଉଚି। ସେପଟେ ଉମର ଆଡକୁ ଭିତରକୁ ପଶିଗଲେ ସେଠି ବି ହଉଚି।
ହଁ ମାନେ ଗାଁ ବି ଡେଭଲପ କରିଗଲାଣି ମାନେ ଆଗରୁ ଏଇ ଜିନିଷ କେବଳ ବାହାରେ ସହରରେ ହଉଥିଲା ଆଉ ଆମେ ଦେ ଖୁଥିଲେ ଦୂରକୁ ଯୋଉମାନେ ଯାଇପାରୁଥିଲେ ଦେଖୁଥିଲେ କିନ୍ତୁ ଏବେ ଛୋଟ ଛୋଟ ମାନେ ଗାଁ ମାନଙ୍କର ବି ଲୋକମାନେ ମିଶିକିରି କରୁଚନ୍ତି ଏସବୁ କରିବା ପାଇଁ କଣ କେମିତି ମାନେ ଗାଁ ରରୁ ଆଦାୟ କରୁଛନ୍ତି ନା କିଛି ଲୋକ କେବଳ ହିଁ ଟ୍ରେଷ୍ଟ ଦେଇକି ଏ ସବୁ କାମ କରୁଚନ୍ତି ଆର କଣ ସବୁ ନିୟମ ଅଛି?
ନାଇଁ ସେମିତି ଗାଁ ଗଣ୍ଡାରେ ଏଇ ସବୁ ଯୋଉ ହଉଚି ଏ କେତେ ଜଣ ସୋସିଆଲ ମାନେ ସାମାଜିକ ଅ କର୍ମୀ ମିଶିକିରି ଆଉ ଗାଁ ପିଲା ମିଶିକିରି ସେଇମାନେ ଯାହା କରୁଛନ୍ତି ଆଉ।
ଏଥିରୁ ତାଙ୍କର ଲାଭ ବି ହଉଥିବ ଆଉ କିଛି ହାତରୁ ବି ନହେଲେ ପଡୁଥିବ ଆଉ।
ଲାଭ ଆଉ ଗାଁ ରେ ଗୋଟେ ଆନୁଷ୍ଠାନିକ ଇଏ କଲେ ଲାଭ କ୍ଷତି ଆଉ ଏତେ ଦେଖୁନାହାନ୍ତି। କାହିଁକିନା ହଁ ଗୋଟେ ଆୁଷ୍ଠାନିକ ଅନୁ ଅନୁଷ୍ଟାନ ଗୋଟା ରହୁଛି ପ୍ରତିବର୍ଷ ହଉଛି ଲୋକ ଆସୁଛନ୍ତି ବା ତାଙ୍କର ପୁର କାର ବିତରଣ ଯୋଉ ରହୁଛି, ଗାଁ ବର୍ଷକ ଭିତରେ ଯିଏ ଯାହା ସବୁ କୃତିତ୍ୱ କରିଥିବେ ଅର୍ଜନ
ଆଜ୍ଞା।
ତାଙ୍କୁ ସବୁ ପୁରସ୍କାର ବି ଦଉଛନ୍ତି।
ହଁ।
ଆଉ ସେଠି ଯୋଉ ଦୋକାନ ଫୋକାନ ଯୋଉ ସବୁ ପକଉଛନ୍ତି ସେଇମାନେ କିଛି ପଇସା ଦଉଛନ୍ତି ଆଉ।
ଆଉ ଯୋଉମାନେ ଆସୁଛନ୍ତି ବାହାରି ଦୋକାନ ସେମାନେ କିଛି ଦଉଛନ୍ତି ମଡା ହିସାବ ରେ।
ହଁ ସେମାନେ ବଡା ହିସାବରେ କି ଦଉଥିବେ ଆଉ ଏଠି ତ ଆମ ଗାଁ ମାନଙ୍କ ମୁଁ ଦେଖିଛି ଯୋଉ ଛୋଟ ପିଲାଙ୍କ ପାଇଁ ମୀନା ବଜାର ଯୋଉ ପଡେ, ଯୋଉ ସବୁ ଟଏଜ୍ ଫଏଜ ଯୋଉ ପଡେ ଚକିରି ବା ସେ ଯୋଉ ଝୁଲଣ ଯୋଉ ସେଗୁଡା ତ ସବୁ ପିଲାମାନଙ୍କ ପାଇଁ ଫ୍ରି ସେଥିରେ ବିନା ଶୁଳ୍କରେ ସେମାନେ ଯାଇକିରି ତାକୁ ସବୁ ଖେଳୁଛନ୍ତି ଆସୁଛନ୍ତି ବୁଲୁଛନ୍ତି।
ଜମ୍ପିଂ କରନ୍ତି ଆଉ ଖସିବା ପାଇଁ ଯୋଉଟା ହେଇଥାଏ ଚଢିକିରି
ହଁ ହଁ ହଁ ହଁ ସେଠି ଏସବୁ ଜିନିଷ ସେ ଯୋଉ ଅନୁଷ୍ଠାନର ଲୋକ ସିଏ ଯାଇକିରି ଏକ ଗୋଟାଏ ଥର ଡିଲ୍ କରିକି ନେଇ ଆସିଛନ୍ତି। ଯେ ଆମେ ଦି ଦିନ ରଖିବୁ କି ତିନି ଦିନ ରଖିବୁ କେତେ ଟଙ୍କା ପଇସା ନବୁ କୁହ ସେ ଯୋଉଠି ତାଙ୍କୁ କହିଲେ ନାଇଁ ଆମର ଆମେ ଚାଳିଶ ହଜାର ନବୁ କି ପଚା ହଜାର ନବୁ କି ଲକ୍ଷେ ନବୁ। ତମର ତିନି ଦିନ ନିଅ ପକେଇକି ଯା କରିବ ଇଏ ଆଣଲେ ଦି ଟଙ୍କା ଦେଇ ଏଠି ପକେଇଲେ ପିଲାମାନଙ୍କୁ ମାଗଣାରେ ପିଲମାନେ ଆସ ଖେଳଲେ ଦି
ଗାଁ ପିଲାମାନେ ଯାଇକି ଖେଳିବେ ଛୋଟ ଛୋଟ ପିଲାମାନେ ଆଉ, ଗୋଟେ ଭଲ ଏସବୁ ଜିନିଷ ଗୋଟେ ଗାଁ ଭିତରେ ହଉଚି, ଗୋଟେ ଭଲ ମାନେ ହୁଁ ଲୋକମାନେ ଟିକେ ଯାଇକି ଦେଖି ଦେଖିପାରିବେ ଗାଁ ର ଯୋଉ ଝିଅ ବୋଉ ମାନେ ରହିଲେ ସେମାନେ ବି ଯାଇକି କିଛି ଦେଖିପାରିବେ। ଆଉ ଛୁଆ ମାନେ ଟିକେ ଖୁସି ହେବେ।
ହଁ ହଁ।
ହଁ। ଆଉ କଣ ସେଠି ଆପଣଙ୍କର ସେ ଯୋଉ ପାଖ ଦେବାଦେବୀ ମନ୍ଦିରରେ କିଛି ଯାତ୍ରା ଫାତ୍ରା ପଡିବାର ସେମିତି ଅଛି କି?
ହଁ ଆମର ଏଠି ରଜରେ ପଡେ ଆମର ଯୋଉ ତରତ ପାଖରେ ସେଠି ହର୍ଚନୀ ମନ୍ଦିର ଅଛନ୍ତି?
ଆଜ୍ଞା।
ସେଠି ରଜରେ ହୁଏ ଯାତ୍ରା ଭଳିଆ ପଡେ। ଆଉ ସେଠି ବି ବଡ ଧରଣର ଯାତ୍ରା ପଡେ।
ଆଜ୍ଞା ସେଇଟା ଦେବୀଙ୍କନ୍ଦିର ସେଥି ପାଇଁ ଯାତ୍ରା ହେରିକା ପଡୁଥିବ।
ହଁ ହଁ ହଁ ଲୋକ ବି ହୁଅନ୍ତି ସେଠି। ଆଉ ଆଉ ସେମିତି ରଜରେ କୋଉଠି ଏତେ ମୁଁ ଆଉ ଦେଖିନି।
ହୁଁ ଆଗରୁ ଏ ସବୁ କିଛି ନଥିଲା ଏବେ ସବୁ ଟିକେ ଟିକେ ବଦଳିଲାଣି ଗାଁ ର
ଘରେ ଘରେ ତ ପିଠା ପଣା ଇଏ ସିଏ ସବୁ ଲାଗି ରହିବ ତିନି ଦିନ କାଳ ଆଉ।
ହଁ ଆଉ ଯୋଉ ଆଗରୁ ବସିକି ସବୁ ଚାରି ପାଞ୍ଚ ଜଣ ବୁଢା ଲୋକ କି ଆମର ବୟସ୍କ ଲୋକ ହେଲେ ସେମାନେ ବସିକି ଖେଳୁଥିଲେ ତାସ ଏବେ ବି
ହଁ ହଁ ହଁ ଏବେ କ ଚାଲିଛି ଆଉ ଏବେ ବହୁତ ଜାଗାରେ ସେ ତାସ ଲୁଡୁ ଆଉ ପୋଷାପାଠି ହଁ ଏସବୁ ବି ଖେଳୁଛନ୍ତି ଲୋକ।
ଓ ହୋ।
ଆଉ କିନ୍ତୁ କିନ୍ତୁ ହଁ କିନ୍ତୁ ବହୁ ଜାଗାରେ ଆଗରୁ ଥିଲା ବାଗୁଡି ଖେଳ ହଉଥିଲା।
ହଁ।
କବାଡି ଖେଳ ହଉଥିଲା। ଏସବୁ ଜିନିଷ କାହିଁକି ଏତେ ଆଉ ଦେଖିବାକୁ ମିଳୁନି ଗାଁ ମାନଙ୍କରେ।
ନାଇଁ ସାହାରୀ ମାନେ ସହର ଢାଞ୍ଚା ଟାକୁ ଗାଁରେ ଆଣିକି ପୁରଉଛନ୍ତି। କିନ୍ତୁ ଆ ମାନେ ପୁରୁଣା ଗାଁ ର ଯୋଉ ପୁରୁଣା କଳା ପରମ୍ପରା ଥିଲା ଶେଷ ସବୁ ନାଇଁ।
ହଁ ସେ ସବୁ ଧୀରେ ଧୀରେ କମି ହେଇଗଲାଣି।
କଥା କହିଲେ ଛୁ ମାନେ ଯଉ ଟଏରେ ଖେଳଛନ୍ତିଇା ସହର ଢାଞ୍ଚା, ସହରରୁ ଆଣି ତାକୁ ବାହାରେ ରଖା ହେଇଛିା କରା ହେଇଛି ନାଇ। ପିଲାମାନେ ବେ ବିନା ପଇସା ଖେଳିବେ।
ହଁ। ସେ ତ ଆମର ଏଇଠି ଯେଉଁ ଘର ପାଖରେ ହଉଛି ସେ ଦୁଇ ତିନି ବର୍ଷ କି ଚାରି ବର୍ଷ କରୁଛନ୍ତି।
ଆଜ୍ଞା।
ସିଏ ସେ ତ ପଇସା ନିଅନ୍ତିନି ଲ ପିଲାମାନଙ୍କ ପାଖରୁ ଏ ଯଉ ପିଲାମାନେ ଖେଳନ୍ତି। କଣ କରିବେ ଆଗକୁ ଆଗକୁ ଯଦି ଲୋକ ଅଧିକା ଲୋକ ସଂଖ୍ୟା ବଢିବେ କି ତାଙ୍କର ଖ ର୍ଚ୍ଚ ଟା ସେମାନେେ ଯୋଉ ଖର୍ଚ୍ଚ କରୁଛନ୍ତି ଯୋଉ ଏତେ ସବୁ ଜିନିଷ ଆଣିକିରି
ହଁ।
ସେସବୁ ଯଦି ଠିକ୍ ସେ ମ୍ୟାନେଜମେଣ୍ଟ ନ କରିପାରିଲେ ତାହେଲେ ତାଙ୍କୁ ବି ଦେବା ମାନେ ଲଗାଇବେ। ଚାର୍ଜେସ୍ ଲଗେଇବେ ଧୀରେ ଧୀରେ ଲୋକମାନଙ୍କ ଉପରେ।
ଓ ହଁ ହଁ। ବୁଝୁଛନ୍ତି ଅନୁଷ୍ଠାନ ଟାକୁ ସିଏ କରିପାରୁଛନ୍ତି ବୋଲି କରୁଛନ୍ତି। ଆଉ ଯେତେବେଳେ ତାଙ୍କ ହାତରୁ କ୍ଷ ତାଙ୍କ କ୍ଷତି ହବ କି ହାତରୁ ଅଧିକା ଦେବେ, ସେଇଠୁ ସେମାନେ କିଛି କିଛି ପିଲାଙ୍କୁ ଚାର କରିବେ ଯୋଉମାନେ ଖେଳିବାକୁ ଯିବେ ଆଉ। ଆଉ ପାନ କଣ କେମିତି ଆପଣଙ୍କ ସେପଟେ ରଜ ସମୟରେ? ପଡେ ଦୋକାନ ମାନଙ୍କରେ ସବୁ। କେତେ ପଇସା ବାଲା କେତେ ଟଙ୍କିଆ? ପାନ, ରଜ ପାନ ଯୋଉଟା ଥାଏ।
ହଁ ରଜ ପାନ ଆମ ଏପଟରେ ଚାଳିଶ୍ ପଚାଶ ଟଙ୍କାରୁ ଆରମ୍ଭ।
ଚାଳିଶ ପଚାଶ ଟଙ୍କାରୁ
ହଁ।
ଚାଳିଶ ପଚାଶ ଟଙ୍କାରୁ ଆହୁରି ଅଧିକା କୁ ନାହିଁ? ଦଶ କୋଡିଏରୁ ଚାଳିଶ ପଚାଶ ଯାଙ୍କେ।
ନାଇଁ ନାଇଁ ଚାଳିଶ ପଚାଶ ଟଙ୍କା ରୁ ଆରମ୍ଭ ହେଇକିରି ଶହେ ଦୁଇଶହ ପର୍ଯ୍ୟନ୍ତ ଅଛି।
ଏତେ ଦୋକାନ ମାନେ ସବୁ ପକାଉଛନ୍ତି ବି?
ହଁ। ପକଉଛନ୍ତି ନୁହେଁ, ସେ ଗୋଟା ଗୋଟା ଜାଗାରେ ଦେଖିବାକୁ ମିଳେ। ସମସ୍ତେ ଏଠି ବି ସେମିତି କିଛି ପକଉନାହାନ୍ତି। ଆମର ଏଇ ଯୋଉ ସବୁ ଷ୍ଟଲ୍ ନେଇକି ଯାଉନାହାନ୍ତି ବାହାଘର ର ଯୋଉ ରହୁଚି ଖିଆପିଆ ଯୋଉ ରହୁଚି ସେଠି ମିିଠା ପାନ କରୁଛନ୍ତି, ସେଇ ଲୋକମାନେ ଷ୍ଟଲ୍ କରିକି ପକାନ୍ତି ଗୋଟେ ଗୋଟେ ଜାଗାରେ। ଆଉ ଓ କରୁଚନ୍ତି କିଏ କରୁଥିବ କିଏ ନ କରୁଥିବ କାଁ ଭା କୋଉଠି ଦେଖିବାକୁ ମିଳେ ବଜାର ଉ ଉପରେ ଗୋଟା ଗୋଟେ।
କିନ୍ତୁ ଆମର କଟକ ଭୁବନେଶ୍ୱର କୁ ଗଲେ ରାସ୍ ରାସ୍ତା କଡରେ ନିହାତି ଟିକେ ଛକ ଛକକୁ ଛକ ଛକକୁ ଚାଲିଥାଏ ଦୋକାନ ପାନର।
ହଁ। କିନ୍ତୁ ଏଠି ଏତେ ମିଳିବନି ସବୁ ବଜାର ରେ ଏଠି ଯଦି ରେ ସାଲେପୁରରେ ନଥିବ ସାଲେପୁର ରେ ଥିଲେ ରେ ଚାନ୍ଦବାଲି ରେ ନଥିବ। ଏମତି ହବ। ହଁ, ଏଠି ହଁ।
ନାଇଁ ମୁଁ ଦେଖିଚି ଗୋଟେ ଗୋଟେ ଜାଗାରେ ଗାଁ ମାନଙ୍କରେ ବି ଗାଁ ରୁ ଯୋଉ ଟିକେ ବଜାର ଆଡକୁ ଆସିଲା ବେଳକୁ ରାସ୍ତା, ରାସ୍ତା କଡ ମାନଙ୍କରେ ଦୋକାନୀ ମାନେ ଏ ବାନ୍ଧିକି ଆପଣ ଯେମିତି କହିଲେ ଷ୍ଟଲ ପକେଇକିରି ପାନ କରିକି ବିକନ୍ତି। ଆଉ ସେଇ କୋଡିଏ ତିରିଶ ଗାଁ ତ ଯେହେତୁ
ହୁଁ ହୁଁ।
କୋଡିଏ ତିରିଶି ଆରି ଏଇଭଳିଆ ରଖନ୍ତି ଦାମ୍ ଟା ଆଉ।
ଆଚ୍ଛା ଆଚ୍ଛା। ନାଇଁ ପାନଟା ମ ଭଲ ଲାଗେ ସେଇ ଯୋଉ ରଜରଜ ଯୋଉ ମିଠା ପାନ ଟା। ଭାରି ସ୍ଵାଦିଷ୍ଟ ଲାଗେ।
ହଁ ସେ ବିଭିନ୍ନ ପ୍ରକାର ତା ଦେହେରେ ମସଲା ଦିଆ ହେଇଥାଏ ନା।
ହଁ ତାର ସ୍ଵାଦ ଆଉ ବାସ୍ନା ଗୋଟେ ଅଲ ଅଲଗା ପ୍ରକାର ରହେ। ରଜରେ ହଁ ରଜରେ ଖାଇଦେଲେ ସେ ପାନ ଟାକୁ ପାଟି ଟା ପୁରା ଫୁଲ ହେଇଯାଏ ଆଉ।
ହୁଁ ବିଭିନ୍ନ ପ୍ରକାର ମସଲା ହେଥିରେ ଦିଆହେଇଥାଏ।
ହଁ ଆଉ ଗୋଟେ କଣ ଫାୟାର ଲଗେଇକି ଦଉଛନ୍ତି ପାନ ଦିହରେ।
ଏବେ କଣ କର୍ପୁର ବୋଧେ କର୍ପୁ କର୍ପୁର ଟିକେ ତା ଦେହରେ ଦେଇ ଦେଇକି ନିଆଁ ଲଗେଇ ଦଉଛନ୍ତି ପାଟିରେ ତା ଦେହରେ ଦେଇ ଦେଉଛନ୍ତି। ରିସ୍କି ସେଟା। ଯଦି ମାନେ ହଠାତ୍ କିନା ତମେ ନିଆଁ ଟାକୁ ଲିଭେଇ ନ ପାରିଲ ପାଟି ଭିତେରେ ସେ ତ ଚାପି ହେଲେ ଲିଭିଯିବ। କିନ୍ତୁ ହଁ ପାଟି ପୋଡିଯିବ। ମୁଁ ଥରେ ଟ୍ରାଏ କରିଥିଲି ପାଟି ପୋଡିଗଲା ମୋର। ହଁ ମୁଁ ଚାପି ପାଇଲିିନି।
ସେଠୁ କଣ ପୁଣିି ଖିଆ ପିଆ କରିଆକୁ ଅସୁବିଧା ହେଇଥିବ।
ନାଇଁ ପୋଡିଗଲା ବୋଲି ଟିକେ ଲାଗିଲା ଚାଉଁ କିିନା ଆଉ। ସେ ଲୋକ୍ ଲୋକ ଯିଏ ଦେଲା ସେ କହିଲା ଆଁ କର ମୁଁ ଆ କରିଛି। ଆଉ ସିଏ ଦେଲା ଭିତ୍ ଭିତରେ ମୁଁ ଉଁ ଭିତୁରୁକୁ ପୁରା ଟା ଗିଳି ପାରିଲିନି କି ଅଁ ପାଟି ଟାକୁ ବନ୍ଦ କରି ପାରିଲିନି। ଚେକ ଭଳିଆ ଲାଗିଗଲା। ଆଉ ଯ ଦେଖିକି ଯୋଉମାନେ ଖାଇପାରୁଛନ୍ତି ଖାନ୍ତୁ କିନ୍ତୁ କର୍ପୁର ପାନ ପାଟି ଭିତରୁକୁ କର୍ପୁର ଗଲେ କଣ ଭଲ ଲାଗିବ। ଆମେ ଯୋଉ ମିଠା ପାନ ଟା ଖାଉଛେ ଯେମିତି ଲବଙ୍ଗ, ଗୁଜୁରାତି, ଅଳେଇଚ, ଆଉ ସବୁ ଯୋଉ ମିଠା ମସ୍ ସଲା ତା ଦେହରେ ପକାନ୍ତି ସେ ଚିନି ଭଳିଆ ଯୋଉ ମିଠା ଆଉ ଧନିଆ ଧନିଆ, ପାନମଧୁରୀ ଏ କଲେ ଯେମିତି ଲାଗିବ କର୍ପୁରଟା ଗଲେ ଆଉ କଣ କର୍ପୁର ଟା ଭଲ ଲାଗିବ। ତାର ଗୋଟେ ଅ ମାନେ ଆଜିବି ସ୍ମେଲ୍ ନୁହଁର କି। ଶୁଙ୍ଗିବା ପାଇଁ ଭଲ କିନ୍ତୁ ପା ଟି ଗଲେ ସେଟା ଚାଉଁ ଚାଉଁ ଲାଗେନି।
ହୁଁ। ନାଇଁ ତାପରେ ପାଟି ଭିତେରେ ଯଦି ଯଥେଷ୍ଟ ମାନେ ଯେତେ ଶୀଘ୍ର ତାକୁ ବନ୍ଦ କରିଆ କଥା। ପାଟିଟାକୁ ପାଟିଟାକୁ ଯୋଉ ବନ୍ଦ ନ କରିବ ଖୋଲା ରହିଯିବ। ଉଁ ପାଟି ଚେଙ୍କ ଲାଗିଯିବ।
ଅହ।
ନା ପାଟି ବନ୍ଦ ହେଇଗଲେ ସେ ନିଆଁ ଟା ଅଟୋମେଟିକ ଲିଭି ଯିବ। ଭିତର କୁ ଆଉ ଏୟାର ପାଇବନି ନା ଅକ୍ସିଜେନ ପାଇବନି।
ହଁ ସିଏ ବି ପାନଟାକୁ ପୁରରେଇକି ମାନେ ଯେତେବେଳେ ଦିଅନ୍ତି ଆଗ ପଟଟା ଏମିତି ମୋଡିକିରି ଦିଅନ୍ତି। ଯେଇଟା କି ତମ ଦ ପାଟି ଭିତୁରୁକୁ ଗଲେ ଅଟୋମେଟିକ ପାନ ପତ୍ର ଟା ଆଉ ପାଟିର ବନ୍ଦ ଟା ଏକାଥରେ ବନ୍ଦ ହେଇଯିବ,। ଆଉ କିନ୍ତୁ ଆମେ କରିପାରିଲାନି ଯେ ତାର ଚେଙ୍କ ଲାଗିଯିବ ଆଉ।
ନାଇଁ ନାଇଁ ସେ ସବୁ ଜମା କରିବେନି।
ହଁ କିନ୍ତୁ ଏଇ ମସଲା ଦିଆ ପାନ ଏଇଟା ହିଁ ଭଲ ଲାଗେ ସବୁଠାରୁ।
ହଁ ହଁ ହଁ। ହଉ ମ୍ୟାଡାମ୍ ମୁଁ ଟିକେ ଫୋନ୍ ଗୋଟେ ଆସୁଚି ମୁଁ ଟିକେ ରଖୁଛି।
ହୁଁ